ହାଲୋ। ହାଲୋ। ହାଲୋ। ଶୁବୁନିକି ତତେ ହଁ ମୁ ଏଇପା ଏଇ ଏଇଠି ଆମ ଛୁଆ ଏକା ସବୁ ଏଠି ଏ ବସି ପଢୁଥିଲେଯେ ମୁଁ ଏଇଠି ବସିଥିଲି ମୁଁ କଇଁଲି ଦେଖିଆ କଁ କରୁଚି କଁ କରୁଚୁ?
ଏଇ ମୁଁ ଟିକେ ବାହାରେ ବସିକି ବୁଲାବୁଲି କରୁଥିଲି ଆଉ।
ଓହୋ। ଓହୋ ଆଉ କଣ ସବୁ ଦେହପା ଭଲ ନା?
ହଁ ମୋର ଦେହପା ସବୁ ଭଲ ଅଛି ଆଉ ତୋର?
ହଁ ଭଲ ଆଉ ଦେହ ପା ଆଉ ଭଲ ଆଉ ଏ ଏବେ କଣ କରୁଚୁ ମାନେ ଏବେ ଆଉ କଣ ପଢୁଚୁନା ସରିଲାଣି?
ନାଇଁ ନାଇଁ ମୋର ଏବେ ପ୍ଲସ୍ ଥ୍ରୀ ଏଗ୍ଜାମ୍ ଦେଇଚି ମୋର ଏବେ ପ୍ଲସ୍ ଥ୍ରୀ ସରି ସାରିଲାଣି।
ଓହୋ ସରିଲାଣି ତାହେଲେ ଆଉ ଆଉ ଆଉ ଏବେ କଣ କରିବୁ?
ନାଇଁ ଏବେ ଆଉ କିଛି କରିବିନି ବୋଲି ଭାବୁଚି ଦୁଇ ବର୍ଷ ରହିଯିବି କମ୍ପ କମ୍ପ୍ୟୁଟର କରୁଥିଲିନା ଦୁଇ ବର୍ଷ ରହିଯିବି କୋଉଠି କଣ ଗୋଟେ ଦେଖିକି ବୁଝାବୁଝି କରିସାରିଲା ପରେ ତାପରେ ପଛେ ନିଜେ ଇନକମ୍ କିଛିଟା କଲେ ନିଜ ପଇସାରେ ଭାବୁଚି ପଢିବି ବୋଲି।
ହଁ ହଁ ହଁ ସେଟା ଠିକ୍। ଆଉ କଁ ଖ ହଁ ମୋରବା ସରିଲାଣି ପ୍ଲସ ଥ୍ରୀତ ସରିଲାଣି ଗୋଟେ ବର୍ଷ ରହିଲେ ରହିକି ପୁଣି ପିଜି କରୁଚି ଆଉ। ଏଇ ବର୍ଷ କରୁଚି ପିଜି ଆଉ।
ଉଁ ହୁଁ ଭଲ ଆଉ କୋଉଠି କରିଥିଲୁ?
ମୁଁବା ସେଇ ଆମ ମାମୁଁ ଘର ପଟେ ରହିକି କରୁନଥିଲିକି।
ଆଉ ଏବେ ପିଜିଟା କେଉଠି ଆଡ଼ମିସନ୍ କରିଚୁ?
ହେଇ ସେଇମ ପିସି ଘର ଗାଁରେ ଆଉ। ଆଉ କଁ କ
ହଉ ଆଉ ଆଉ ମୁଁ ଏଇ ଯୋଉ କଲ୍ କରିଥିଲି କଁ କଇଁଲୁ ଆମର ଖରା ଦିନ ମାନେ ବହୁତ୍ ହଉଚିନା ତସବୁ ଗାଁରେ ମାନେ ଯାହାହେଲେ ଗଛ ପତ୍ର ଟିକେ ଅ ଅଛି ଆମ ଗାଁ ଆଡ଼େ ଦେଖୁନୁ ଗଛପତ୍ର ଏତେ କିଛି ନାହିଁ ତମୁଁ ଭାବୁଥିଲି ଆମେ ଟିକେ କ କଥା ହେଇକି ଗଛପତ୍ର ଟିକେ ଲଗେଇଥାନ୍ତା ସେଇ ବିଷୟରେ ତତେ କଲ୍ କରିଥିଲି।
ହଁବା ଆରେ କଁ କହିଲୁ ଏବେ ଦେଖୁନୁ ଗମେଣ୍ଟେବି କହୁନିକି ମାନେ ଏତେ ଗରମ ହେଲାଣିଯେ ଗଛଅରା ସବୁ ଯୋଉ କାଟି ଦଉଚନ୍ତି ଜଙ୍ଗଲ କାଟି ଦଉଚନ୍ତି‌। ସେଇଥିପାଇଁ ଏରା ଏତେ ଗରମ ହଉଚି ତେଣୁ କରିକି ସେ କହୁଚିବି ଜଣକା ଘର ଘରକା ହଉଚି ଦିଦିଟା ଗ ଛ ଲଗେଇବା ପାଇଁ ତେଣୁକରି ଯଦି କହୁଚୁ ତମ ଗାଁରେ ଗଛ ନାହିଁ ତାହେଲେ ମାନେ ବଡ଼ ବଡ଼ ଗଛ ଯୋଉଗୁରା ହବ ସେଇଭଳିଆ ଗଛ ନେଇକି ଲଗେଇବାକି ତମ ଗାଁରେ? ।
ହଁ ମୁଁ ବି ସେଇଟା କହୁଥିଲି ମୁଁ ଫାଷ୍ଟ କହୁଥିଲି ଯେ ଆମ ଗାଁରେ ତ ସେମିତି କହିଦେଲେ ହେବନି ଗ ଗଛ ଆମେ ଆଣିବୁ କୋଉଠୁ? ଗଛ ଆଣିବା ପାଇଁ ଚାହିଁଲେ ପଇସା ଦରକାର ମାନେ ମୁଁ କହିଦେଲେ ତ ଖାଲି ହେବନି ନା ଆମ ଗାଁରେ ବି ସେମିତି ଯଦି ଝିଅ ପୁଅ ମିଶିକି ଆମେ ଯଦି କଥାବାର୍ତ୍ତା ହେଇକି ଆମେ ଗୋଟେ ଗୋଟେ ମିଟିଂ କରୁ କି ଏକାଠି କେଉଟେ ବସବାସ କରିକି ଆମେ କଥା ହେଇଗଲେ ମୋତେ ଭାବୁଛି ଭଲ ହେବ।
ହୁଁ ହଁ ସେଇୟା କହୁଚି ଶୁଣୁନୁ ମୋ କଥା ଶୁଣୁ ତମ ଗାଁ ରେ ସବୁ ଝିଅ ମାନେ ସାଙ୍ଗ ଏ ସବୁ କଥାବାର୍ତ୍ତି ହଉନ କି।
ହଁ ହଁ
ସେଇ ତୁ ଶୁଣନ୍ତୁ ମୋ ଯୋଉ ଝିଅ ମାନେ ସମସ୍ତଙ୍କୁ ଏ ଡାକିବୁ ହେଲା ଡା ଡାକିକି ତାପରେ କଣ କରିବୁ ନା ହଉଛି ତାଙ୍କୁ କହିବୁ କି ଏମିତି ଏମିତି ଆମ ଗାଁରେ ତ ଗଛ ନାହିଁ ଗଭର୍ଣ୍ଣମେଣ୍ଟ ବି କହୁଛି ତାପରେ ବହୁତ ଗରମ ହଉଛି ଗଛ ବଛ ଲଗେଇଲେ ଆମ ଗାଁର ଗୋଟେ ମାନେ ଗାଁ ଟା ଭଲ ଦେଖାବ ନାହିଁ ଗଛ ଫଛ ଲଗେଇଲେ ଭଲ ଦେଖା ହବ। ତାଙ୍କୁ ସବୁ ବୁଝେଇବୁ ବୁଝେଇକି କହିବୁ କହିଲେ ସେ କଣ ହେଲା ନା ସମସ୍ତେ ମିଶିଲେ ତାପରେ ନହେଲେ ଉ ଗଛ ଯେ ଫାଷ୍ଟ କିଛିଟା ଗଛଛି ନହେଲେ ମୁଁ ଇଆଡୁ ନେଇକି ଯାଇଥିବି ସବୁ ଡାଳ ଫଳ ହେଉଛି ସବୁ ବଡ଼ ବଡ଼ ଗଛର ଦେଖିକି ନହେଲେ ନେଇକି ଯାଇଥିବି ଫାଷ୍ଟ କେତେଟା ଗଛ ଲଗେଇବ ନହେଲେ ତମେ ତ ଆମ ଭିତରେ ତୋଳା ତୋଳି କରିକି କି ତୁ କୋଡ଼ିଏ ଟଙ୍କା ଦେ କି ସିଏ ପଚାଶ ଟଙ୍କା ଦଉ କି ଶହେ ଟଙ୍କା ଦଉ ଏମିତି ଜଣଙ୍କା କରିକି ତୋଳା ତୁଳି କରିକି ତାପରେ ଗଛ ଲଗେଇବ। ତା ତମକୁ ଦେଖିଲେ ସମସ୍ତେ ତ ଗାଁ ଲୋକ ଦେଖିଲେ ସିଏ ବି ପୁଣି କିଛିଟା ତା ହଉଛି ତାଙ୍କୁ କହିବ କି ଏମତି ଏମତି ଏମତି ଏମତି କଥା ଆଉ ଆମେ ଲଗେଇଲେ ଆମ ଗାଁଟାର ଉନ୍ନତି ହବ। ତାଙ୍କୁ କହିଲେ ସିଏ ବି ପୁଣି ସାହାଯ୍ୟ କରିବେ ନା ନାହିଁ ଏମିତି ମିଶିକି କରିବେ ଆଉ କଣ। ନା କଣ କହୁଛୁ?
ହଁ ହଁ ମୁଁ ବି ସେଇଟା କହୁଥିଲି, ତମର ତ ଏପ ଏଥର ତମ ଗାଁ ଆଡ଼େ ସେପଟେ ଗ ଗଛ ଗୁଛି ଲଗାଉଥିଲ ନା ସବୁ କଥାବାର୍ତ୍ତା ହେଇକ କିି ତୁମର କଣ କରିକି ଗଛ ଫଛ ଏବେ ସବୁ ତମ ଗାଁ ଲଗାଉଛ ତ ସେଇଠୁ ଯଦି କିଛିଟା ବ ପାଚି ଯାଇଥିବ ମାନେ କିଛି ବଳି ଯାଇଥିବ ଗଛ ତୁ ଆଣିକି ଆସେ ତାପରେ ଏଇଠି ଆମେ ଗ କଥାବାର୍ତ୍ତା ହେଇଯିବ ଆମ ଗା ଝିଅ ହଉ କି ପୁଅ ହଉ ଆମେ ସବୁ କଥାବାର୍ତ୍ତା ହେଇଯିବୁ କେତେ ଟଙ୍କା କଣ ଆଦାୟ କରିବୁ ସବୁ ନା ଆମେ ସରପଞ୍ଚ ସହିତ କଥା ହବୁ ସେ ଯଦି କଥା ହେଇକି ସେ ଯଦି ଆମକୁ କିଛି ଗଛ ଦବ ତ ସେଇଟା ସେମିତି କରିବେ ବୋଲି ଭାବିଛୁ ଦେଖାଯାଉ ତୁ ଆସେ ତୁ ଆସିବୁ ଆସିଲେ ଆମେ ଟିକେ ଟିକେ ବସିକି କଥା ହେଇଯିବା। ମୁଁ ଆମ ଗାଁ ଯେଉଁ ଝିଅମାନଙ୍କ ସହିତ କଥା ହେଉଛି ସେମାନଙ୍କୁ ବି ଡକେଇ ଦେଇଥିବି ସେ ଜାଗାକୁ। ଯେହେତୁ ତମେ ଏଥର ଗଛ ଲଗେଇଚ କଣ କେମିତି କରିବୁ କାଆଠୁ ପରମିସନ ଆଣିବୁ କି କଣ କରିବୁ ସେ ବିଷୟରେ କ ଥା ହେଇଯିବୁ ତୁ ଆମକୁ ଟିକେ ଭଲସେ କହିଦବୁ ଆମେ ତ ଜାଣିନୁ ନା ଏଇଟା ଆମର ପ୍ରଥମ। ତ ସେଥି ପାଇଁ ମୁଁ କହୁଥିଲି ତୁ ଆସେ ଆସିଲେ ଆମେ କଥା ହବା।
ନା ହଉ ଠିକ ଅଛି କୋଉ ଦିନ ଗୋଟେ ସମସ୍ତେ ଥିବେ ସମସ୍ତେ ତମ ଯଉ ସବୁ ପିଲା ଅଛନ୍ତି ଗାଁ ରେ ସେମାନେ କୋଉଦିନ ଥିବେ ସେଇଭଳିଆ ଗୋଟେ ହେଁ କୋଉନଥିବେ ମତେ କହିବୁ ସେଇଦିନ ମୁଁ ଯିବି ତାପରେ କଂ କହିଲୁ ଏଇଟା ଆମର ସରପଞ୍ଚ ସହିତ କ ଥା ହେବା ଦରକାର ନାହିଁ। କାହିଁକିନା ଏଇଟା ଆମ ଆମ ଗାଁରେ ହିଁ ଲଗେଇବା ଆମେ କଂ ପଞ୍ଚାୟତରେ ପୁରା ଲଗେଇବା କି? ତ ସରପଞ୍ଚ ସହିତ ଆମେ କଥାବା କଣ ଦରକାର ଆମେ ଯଦି ତମ ଗାଁର ଦେଶ ଦେଶ ଯୋଉମାନେ ସବୁ ଅଛି। ସେମାନଙ୍କ ସହିତ ଯଦି କଥା ହବ ତାହେଲେ ଏଇଟା ଭଲ ହବ। ତାଙ୍କୁ କହିବା କି ଏମି - - ଯେମତି ଆମ ଗାଁ ର ଉନ୍ନତି ହବ। ଆମ ଗାଁ ରେ ଯେମିତି ଉ ଯୋଉ ଗରମ ଉରା ଅଧିକ ହୋଉଛି- - ଗରମ ଟା କମିବ। ତାପରେ ଆମ ଗାଁ ଟା ଯେମିତି ସୁନ୍ଦର ଦେଖାହବ। ଭଲ ଦେଖାହବ। ତ ସେଥିପାଇଁ ଆମକୁ ଗଛ ଲଗେଇବା ପଡିବ। ତାପରେ ଗମେଣ୍ଟ ବି କହିଚି ଲଗେଇବା ପାଇଁ ଘର ଘରକା। ତ ତେଣୁକରି। ଆମେ ରାସ୍ତା ସାଇଡ୍ ସାଇଡ୍ ରେ ହୋଉ କି ଜଣ ମାନେ ସମସ୍ତ - - ସମସ୍ତଙ୍କ ଘର ଘରକା ଗୋଟେ ଗୋଟେ ଗଛ ଅ ସମସ୍ତଙ୍କ ବାରିରେ ଦି ଦିଟା ଗଛ ଲଗେଇବାକୁ ହୋଉ - - ଏମିତି କରିକି କଥା ହେଇକି ତାରେ କରିଆ ତାପରେ କୋଉ କୋଉ ଗଛ ଲଗେଇବା ନା ବଡ ବଡ ଗଛ ଧର- - ଶାଗୁଆନୀ ଗଛ ହଉ କି? ବର ଗଛ ହଉ କି? ଓସ୍ତ ଗଛ ହୋଉ? ନହେଲେ ମାନେ ନହେଲେ ଯଦି ଆମ୍ବ କସ ଫାମ୍ବ ଗଛ ହଉ। ଆମ୍ବ ଗଛ ହେଲେ ଧର ଫଳ ଫଳ ଅ- - ଗଛ ଯଦି ଲଗେଇବା ଭଲ। ଆଉ ଶିଶୁ ଗଛ ହଉ। ଏରା ସବୁ କଣ କହିଲୁ ନଡିଆ ଗଛ ହଉ- - ଏରା ସବୁ ଲ ଆଜ୍ଞା ତମର ମାନେ କଣ। ଶିଶୁ ଗଛ ହେଲେ ତମର ଆଗକୁ ବଡ ବଡ ଗଛ ହେଲେ ଭଲ। ତମର କାଠ ଫାଟ ପଟା ଫଟା ବାହାରିବ ତ ଅଧାରୁ କାଟି ଦବ ପୁଣି ସେ କଞ୍ଚେଇବ ଶାଗୁଆନୀ ଗଛ ହେଲେ ବି - - ତେ ଭଲ ଇଏ ହବ। ତାପରେ ନଡ଼ିଆ ଫଡିଆ ଗଛ ହେଲେ ବି ତମେ ଭଲ ନଡିଆ ଫଡ଼ିଆ ପାଇବ। ଯାହା ସ - - ସବୁ ଗଛ ଲଗେଇଲେ ସବୁ ଗଛର ବି ଅଛି ଇଏ ଆମ୍ବ ଗଛ ବି ଲଗେଇଲେ ଇଏ ହବ ତ ବଡ ବଡ ଗଛ ସବୁ ଲଗେଇବା। ଲଗେଇଲେ ତାପରେ ମୁଁ କିଛିଟା ଗଛ ସେଦିନ ଆଗେ - - କଥା ହେଇଯିବି। କିଛିଟା ଗଛ ଅଳ୍ପ ଗଛ ଆଗେ ନେଇକି ଯାଇଥିବି ଅଳ୍ପ ଗଛ - - ଏଠି ସେ ନହେଲେ ତମ ଘର ଘର କିିଆ - - କେତେଟା କେତେଟା ଘର ଅଛି ସେଦିନ ହିସାବ କରିଦବା। ସମସ୍ତଙ୍କ ଘରୁ - - ଗୋଟେ ଗୋଟେ ଗଛ କି ଦିଦିଟା ଅଛ ଦିଆହବ ହବ ଫୁ ଣି। ତାପରେ ସେଦିନ ମୁଁ ଯୋଉଦିନ ଯିବି ସେଦିନ ଖାଲି କଥା ହବା ଆଉ ତିନି ଚାରିଟା ହେ- - ଚାରି ପାଞ୍ଚଟା ଗଛ କି ଦଶଟା ଗଛ ନେଇଥିବି ଖାଲି ତମ ରାସ୍ତା ସାଇଟ୍ ଫାଇଟରେ ଲଗେଇଦବା। ଲଗେଇ ସାଇଲେ ଆରମରେ କରିବା। ତାପରେ, ତାପରେ ତମେ ପଇସା ଫଇସା ତୋଳା ତୋଳି କରିବ। ଆଗେ ଦେଶକୁୁ କହିବ। ତାପରେ ସମସ୍ତେ ପିଲା ଏକାଠି ହେଇକି ପଇସା ପଇସା ତୋଳା ତୋଳି କରିବ। ତାପରେ ମୁଁ ଗଛ ଏପଡୁ ନେଇକି ଯିବି। ତାପରେ ହେଦିନ ତାପରେ ସମସ୍ତଙ୍କୁ ଘର ଘର ଗୋଟେ ଗୋଟେ ଯାଇକି ଲଗେଇବୁ। ଲଗେଇବାକୁ ପଡିବ। ଖାଲି ତାଙ୍କୁ ଦେଇଦେଲେ ସିଏ ଯଦି ନ ଲଗେଇବେ। ତ ଲଗେଇବାକୁ ପଡିବ। ଲଗେଇବା। ଲଗେଇକି ତାପରେ ଖେଳିବା ଆଉ ଯେଦି- - ଆଉ ଗୋଟେ କଥା କଣ କହିଲୁ। ଯଦି ହବ ତାହେଲେ ସବୁ ଯେତିକ ଆମର ତମର ଅଛନ୍ତି ଛୁଆ। ତାଙ୍କୁ ଗୋଟେ ଗ୍ରୁପ ବି ଖୋଲିଦବା। ହେଲା। ଗ୍ରୁପ ଖୋଲିଦେଲେ କଣ ହବ ନା - - ଆ ଯୋଉ ସବୁ ମାନେ ଯାହା ଇନଫର୍ମ ସେ ଗ୍ରୁପରେ ଯାହା- - କରିବା କଥା ହେଠି କରିବେ ହେଲା ନା କଣ କୋହୁଛୁ?
ବହୁତ ହଁ ମୁଁ ବି ସେଇଟା କହୁଥିଲି ପ୍ରଥମେ ତ ଆମେ ସମସ୍ତଙ୍କ ଘର ଘର ଆଉ ଯାଇପାରିବାନି କି ସମସ୍ତ ତୁ ଆଉ କହିପାରିବାନି ସମସ୍ତେ କିଏ ଆସିପାରିବ ନ ଆସିପାରିବ କା ଘର ଦୂର ହେଉଛି ତ ଗ୍ରୁପ୍ ଫୋନ୍ ଖୋଲିଦେଲେ ଆମେ ଗ୍ରୁପରେ ଭଲସେ କଥା ହେଇପାରିବା କଣ କେମିତି କଣ କରିବା କଣ ନାହିଁ। କିଏ କାଳେ ଅଧିକ କଣ ଦେଇପାରିବ କି ନାହିଁ ସେ ବିଷୟରେ ବି ଆମେ କଥା ହେଇଯିବା ଖାଲି ତ ଗଛ ଟା ଲଗେଇଦେଲେ ହବନି ନା ଗଛର ଯତ୍ନ ନେବା ପାଇଁ ବି ପଡିବ। ପାଣି କିଏ ଦବ କଣ କରିବ ସକାଳୁ ମାନେ ସକାଳୁ ଦୁଇ ଟାଇମ୍ ପାଣି ନଦେଲେ ଗଛଟା ମରିଯିବ। ସକାଳୁ ସନ୍ଧ୍ୟାବେଳେ ପାଣି ଦବା ଦାଇତ୍ବ ବି ବୁଝିଦବା ଆଉ।
ହଁ ପାଣି ଦବା ପ୍ରାୟତଃ ବୁଝିବା କଣ କହିଲୁ ରାସ୍ତା ସାଇଡରେ ଯୋଉଟା ଲାଗିବ ଯାହାହେଲେ ତମ ଭିତରୁ ଧର ଯେତେ ପିଲା ଥିବ ନା ତ ପାଳି କରିଦବା କି ଆଜି ଯାଇ ଇଏ ଦବ ସକାଳେ ତୁ ଯାଇ କାଲି ଦବୁ ଦବୁ ହଉଛି ଉ ଚାରିଟା ବେଳକୁ। ତାପର ଦିନ ପୁଣି ଆଉ ଦି ଜଣ ଏମିତି ଏମିତି କଲେ ପୁଣି ଡାଗୁଲ ଚାଲେ ସିଏ ଟିକିଏ ମୂଳ ଷ୍ଟ୍ରଙ୍ଗ ହେଇଗଲା ପରେ ତାପରେ ତେଣିକି ପାଣି ନଦେଲେ ଚଳିବ। ଏଇଆ ହଉଛି କଥା ଆଉ। ତେଣୁକରି ଦେଖିଆ ମୁଁ ଅ ଯାଏ କୋଉଦିନ ତୁ ମତେ କହ ସମସ୍ତଙ୍କଠୁ ବୁଝିକି କୋଉଦିନ ଗୋଟେ ଫାଙ୍କା କୋଉଦିନ ଅଛନ୍ତି ସେମାନେ ସେଦିନ ଆମେ ମିଟିଂଟେ କରିବା। ମିଟିଂଟେ କରିସାରିଲା ପରେ ତାପରେ ଆମର ଇଏ କରିବା ଆଉ। କେବେ କଣ ଅ ହଉଛି ଲଗ ଏଇଆ କୋଉ ଦିନ ଲଗେଇବା ତାପରେ ଦେଶ ସହିତ କଣ କଥା ହବା ଏ ନାହିଁ। ତାପରେ ଦେଶକୁ ବି ପୁଣି ଡାକିବାକୁ ପଡିବ ନା ସମସ୍ତେ ପୁଣି ଗୋଟେ ଜାଗାରେ ଉ ଉପସ୍ଥିତ ହବା ଦରକାର। ତମେମାନେ ଟିକେ କଥା ହେଇକି ମୁଁ ଯୋଉ ଦିନ ଯିବି ସେଦିନ ଦେଶଙ୍କୁ ଟିକେ ଡାକି ଦେଇଥିଲେ ସମସ୍ତେ ବସିିକି ଏକାଥରେ କଥା ହେଲେ ଆମେ ଆଉ ତ ନୁହେଁ ଏଠି ଜଣଙ୍କ ସହିତ କଥା ହବା ପୁଣି ସେଠି ଜଣଙ୍କ ସହିତ କଥା ହେବା ଗୋଟେ ଜାଗାରେ ସମସ୍ତେ ଏକାଠି ହେଲେ ସେଇଠି ସମସ୍ତଙ୍କ ସହିତ ଏକାଥରେ କଥା ହବା। ତାପରେ ଯାହାର ଯାହା ଅ ଅସୁବିଧା ସୁବିଧା ଥିବ ସେ ବି କହିବ। ଏଇଆ ଏଇଆ ବୋଲି ଏଇଆ ହେଉଛି କଥା ଆଉ। ନା କଣ କହୁଛ ଏଇଆ କରିବା ତ?
ହଁ ହଁ ସେଇଆ ଆସିକି ତୁ ଆସେ ଆସିଲେ ପ୍ରଥମେ ଆମେ କଥା ହେଇଯିବା। ହଁ ତାପରେ କଣ ହେବ କଣ ନାହିଁ କୋଉଠି ଲଗେଇବା ଜାଗା ପ୍ରଥମେ ଗୋଟେ ଦିନ ବୁଲିକି ଦେଖିଦେବା କୋଉ କୋଉଠି ଲଗେଇଲେ କଣ ହବ କଣ ନାହିଁ ସେ ବିଷୟରେ ଦେଖିବା। ଏବେ ଲାଇନ୍ ତାରଟା ଅଛି ନା ଯେତେବେଳେ ବଡ଼ ଗଛ ଲଗେଇବା ତ ତାର ଫାର ଦେଖିକି ସବୁ ଲ ଲଗେଇବା ହଉ ତୁ ଯଦି କହୁଛୁ ତାହେଲେ ତୁ ଆସେ ଆସିଲେ ପ୍ରଥମେ ଆମେ କଥା ହେଇଗଲେ ତାପରେ ସବୁ କରିବା ଆଉ।
ହଁ ହଁ ହଉ ତାହେଲେ ଆଉ ଠିକ୍ ଅଛି। ତୁ ଏବେ ଯାହା କଣ କରୁଛୁ କର ମତେ କଥା ହେଇକି ବୁଝିକି ଜଣେଇବୁ ଆଉ ହେଲା।
ହଉ ହଉ ହଉ। ହଁ ହଁ।